ହ୍ୟାଲୋ।
ହଁ ଆଜ୍ଞା କଥା ଶୁଭୁଛି ନା
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର ଆଜ୍ଞା ନମସ୍କାର ଜୟ ଜଗନ୍ନାଥ।
ଆଉ କଣ କରୁଛନ୍ତି?
ନାଇଁ କଣ କରିବି ଏବେ ଏଇଠି ଗୋଟେ କାମ ଥିଲା ତ ସେଇଥିଲାଗି କଲ୍ କରିଥିଲି।
ହୁଁ
ବୁଝଛନ୍ତି ମୁଁ କହୁଥିଲି। ଯୋଉ କଣ କି ଏଇ ଯୋଉ ପାଗ କଣ କେମିତି ଆପଣଙ୍କ ସେଆଡେ?
ପାଗ ତ ଏବେ ଅଛି ଟିକେ ମେଘୁଆ ହେଇଛି। ସକାଳୁ ବର୍ଷା ହେଇଥିଲା ଝିପଝିପି ହେଇଥିଲା ଆଉ। ପାଣି ଛାଡିବାଲାଗି ତ ଖରା ହରିଆ କିଛି ହବାକୁ ନାହିଁ ଏବେ ତ ଅଛି ଆମର ଦେବସ୍ନାନପୂର୍ଣ୍ଣଠୁ ଲାଗି ରହିଛି। ତ ଜୋରରେ ବର୍ଷା ହଉଛି ସବୁଦିନ ଆଉ।
ଆଜ୍ଞା ବୁଝିଲି ମୁଁ ତ ମୁଁ ଏବେ। କଣ ଏବେ ତ କିଛି ନାହିଁ କାମ କିଛି କରୁନଥିଲି ଏଇ। ମୁଁ କହିଲି କାହାକୁ ଟିକେ କଲ୍ କରିଦବା କଥା ହେଇନି କେତେ ଦିନ ତ ସେଥିଲାଗି କଲ୍ କରିଦେଲି ଆପଣଙ୍କୁ ଆଉ।
ଆଜ୍ଞା ଠିକ୍ ଅଛି ଆଜ୍ଞା।
ଆଜ୍ଞା ଆଉ ଖିଆପିଆ କଣ କଲେଣି ସକାଳୁ।
ଖାଇନୁ ଏଇନା ପଖାଳ ଖାଇବୁ ଏଇ ଟିକେ ପରେ ଆଉ ଆଜ୍ଞା। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଆଜ୍ଞା ସୁଗୁନି?
ହାଲୋ।
ଆଜ୍ଞା, ଶୁଗା ଯାଉନି ଆଜ୍ଞା।
ହାଲୋ।
ହ୍ୟାଲୋ ଆଜ୍ଞା ଶୁଗୁନି କି?
ଏ କଥା ଟା ଟିକଶ୍ ହଁ ଶୁଭିଲା ଶୁଭିଲା କୁହନ୍ତୁ ଏବେ।
ଏ ନେଟୱାର୍କ ଟିକେ କଟି ଥିବ ତ ସେଥ ପାଇଁ ସୁଗିନି। ପଖାଳ ଖାଇବୁ ଏବେ।
ଆଜ୍ଞା, ଏବେ ଶୁ
କଣ କହିଲେ?
ମୁଁ କହିଲି ସୁବିଲା ଏବେ କୁହନ୍ତୁ।
ହ୍ୟାଲୋ।
ହଁ ହାଲୋ।
ହ୍ୟାଲୋ।
ଆଜ୍ଞା, କଥା ଶୁଭୁନି କି?
ଆଜ୍ଞା ନେଟୱାର୍କ ଟିକେ ପ୍ରୋବ୍ଲେମ ରହୁଛି ବୋଧେ ଏଥିପାଇଁ ସୁଗା ଯାଉନି ଆଉ।
ଓହୋ ହୋ ବୁଝିଲି ବୁଝିଲି।
ଆଜ୍ଞା କୁହନ୍ତୁ ଶୁଗିଲା ଏବେ।
ନାଇଁ ମୁଁ ଏହା କହୁଥିଲି କଣ ଖିଆ ପିଆ ସକାଳୁ କଲେଣି ନା ନାହିଁ।
ନାଇଁ ପଖାଳ ଖାଇବୁ ଆଜି ଆଉ।
ଓହୋ ଏପର୍ଯ୍ୟନ୍ତ କଣ ଖାଇନାହାନ୍ତି କି।
ମୁଁ। ମୁଁ ଖାଇଛି ଭୁସି ହରିଆ ପିଇଛି ଜିଲାପି ହରିଆ ଖାଇଛି ଆଉ ପଖାଳ ଖାଇନୁ ଟିକେ ଲେଟରେ ଖାଉ
ଓ ହୋ ବୁଝିଲି ବୁଝିଲି।
ଆଉ ଆପଣଙ୍କ ଆଡେ ପାଣି ପାଗ କଣ?
ଆମ ବି ଆଡେ ପୁରା ମେଘୁଆ ପାାଗ କରିଛି ତ ବର୍ଷା ତ ହଉଛି ଲଗାତାର ତିନି ଚାରି ଦିନ ହେଲା
ହଁ।
ହାଲୋ।
ହାଲୋ।
କଣ ହେଲା?
ଆଜ୍ଞା, ମୁଁ କହୁଥିଲି ଆପଣ କଣ ରୋଷେଇ ବାସ ଶିଖିଛନ୍ତି ନା ନାହିଁ?
ହଁ, ମତେ ସବୁ ରୋଷେଇ ଆସିଛି।
ଆଉ କଣ ଗୋଟେ ଭଲ କରନ୍ତି ଟିକେ ତା ବିଷୟରେ କହୁନାହାନ୍ତି।
ଭଲ ତ ମାନେ ଯା ହା ବି ଗୋଟେ କରିବାକୁ ଚାହିଁବୁ ସବୁ ଭଲ କରିବାକୁ ଚେଷ୍ଟା କରେ ଯଦି ଆପଣ କୋଉ ବିଷୟରେ ଜାଣିବାକୁ କହିବେ କହିପାରିବି ସେ ବିଷୟରେ।
କଣ କହିଲେ?
ମୁଁ କହିଲି ଆମିଷ ତ କିଛି କର
ନାଇଁ ସାଧା ଉପରେ ତ ସବୁ ଭଲ କରିଦେବି। ଆମିଷ ଉପରେ ଆମର ଶିଖିଛି ଆମର ଅଣ୍ଡା ତରକାରୀ, ମାଛ ତରକାରୀ, ମାଛ ଫ୍ରାଏ। ଆଉ ଆମର ଯଉ ଚିକେନ କଷା ହଉ ଚିକେନ ତରକାରୀ ହଉ ଶିଖିଛି ବଟ ମଟନ ହରିଆ କରିପାରେନି।
ହଁ ହଁ ହଁ ବୁଝିଲି। ଆପଣ ତାହେଲେ କୋଉଟା ଭଲ ଆପଣର ମାନେ ଖାଇଲା ପରେ କ ଥିବେ ଯେ ଭଲ କରନ୍ତି। ମୋ ସେ ବିଷୟ ଟିକେ କଣ କଲା ପରେ ଲୋକ ଯିଏ ଖାଇଥିବେ ସେ କହିଥିବେ ଯେ ଏଇଟା ମୁଁ ଆପଣ ଭଲ କରିଛନ୍ତି ଭ
ଅଁ ମୁଁ ତ ଯାହା କଲେ ସମସ୍ତେ ଭଲ କୁହନ୍ତି। ଆଉ ପୋଟଳ କୋରମା ହରିକା ଟିକେ ଭଲ କରେ ଆଉ।
ଆଜ୍ଞା ଟିକେ କୁହନ୍ତୁ କଣ ପୋଟଳ କୁର୍ମା ଟିକେ ପ୍ରସ୍ତୁତ କରନ୍ତି। ସେ ବିଷୟ ଟିକେ ମୁଁ ଜାଣଲେ ଆମେ ବି
ଆଜ୍ଞା ଫାଷ୍ଟ ପୋଟଳ କଟା ହବ ଯଦି ଆପଣ ଖାଲି ପୋଟଳରେ କରିପାରିବେ ନହେଲେ ଯଦି ଆଳୁ ପକେଇବାକୁ ଚାହିଁବେ ତାହେଲେ ଆଳୁ ବି ପକେଇ ପାରିବେ। ଆଉ ଶୁଗା ହଉଛି ଟି? ଏ ପୋଟଳକୁ ଫାଷ୍ଟ କାଟିକରି ମାନେ ଗୋଟା ପୋଟଳକୁ ମଝିରୁ ଟିକେ ଫାଳ କରିକି ଇ ମାନେ ପୁରା କଟା ହବନି ଅଧା କଟା ହେଇକି ତାକୁ ଫାଷ୍ଟ ଭାଜି ତାପରେ ତାପରେ ଆମେ ମସଲା ମାନେ ସେଥିରେ ଯାହା ପକେଇବା ତା ପାଇଁ ପ୍ରସ୍ତୁତ କରିବା ଯେମିତି ଆମର ଅଦା, ରସୁଣ, ପିଆଜ ଆଉ ଆଉ ଟମାଟ ଆଉ ଆମର ସେଥିରେ ପୋଟଳ କୁରମାରେ ପଡି଼ଥାଏ ଆମର ଯୋଉ ଆମର ଯୋଉ କାଜୁ ମଗଦ ପେଷ୍ଟ ପଡି଼ଥାଏ। ଆଉ ତାକୁ ଫାଷ୍ଟ ଆମେ ଗୋଟେ କରେଇରେ ମସଲା ପ୍ରସ୍ତୁତ କରିବା। ମାନେ ଯଦି ଅଦା ରସୁଣ କାଜୁ ମଗଦ ଟମାଟୋ ପିଆଜ ସବୁ ମିକ୍ସ କରିକି ଭାଜିବା ତେଜପତ୍ର କାଟି ପକେଇ ଥିବା। ତାପରେ ଭାଜିସାରଲା ଯଉ ଆମର ଗ୍ରାଇଣ୍ଡର ଗିନାରେ ତାକୁ ଗ୍ରାଇଡିଙ୍ଗ କରିକି କରିକି ତାକୁ ରଖିବା ତାପରେ ଆମର ନଡ଼ିଆ ଟିକେ ନଡ଼ିଆ ରସ ଦେଲେ ସେଥିରେ ଟିକେ ଟେଷ୍ଟ ଆସିଥାଏ ତ ନଡ଼ିଆ ବି ଏକ୍ସଟ୍ରା ଗ୍ରାଇଣ୍ଡିଙ୍ଗ କରିଥିବା। ଆଉ ତାପରେ କରେଇ ତାପରେ ଗରମ କରିକି ତେଲ ପକେଇବା। ତେଲ ପକେଇକି କିଛି ଗୋଟା ମସଲା ପକେଇବା ଆମର ଯୋଉ ଗରମ ମସ ମସଲା ଗୋଟାର। ଆଉ ତାପରେ ଆମେ ଯୋଉ ଗ୍ରାଇଣ୍ଡିଙ୍ଗ କରି ଥିବା ଯୋଉ ଭାଜିକି ଭାଜିଲେ ଟିକେ ତାର ଟେଷ୍ଟ ଟା ଆସିଥାଏ ଯୋଉ ଗ୍ରାଇଣ୍ଡିଙ୍ଗ କରିଥିବେ। ଆଉ ସେଇଆକୁ ପକେଇବା ଯୋଉ ସେ ପେଷ୍ଟ କୁଟିକି ପକେଇକି ଆମେ ଦଶ ମିନିଟ୍ ପରଦିନ ପରସିବା ଭଲ ସେ। ଆମେ ଟ୍ରିପ୍ ଟିକେ ବେଶି ତାକୁ ମାନେ କଷି ଦେ ତ ଆମେ ଦଶ ମିଣ୍ଟି ଯାଏଁ ତାକୁ କଷିବା ତାପରେ କଷି ସାରିକି ସେଥିରେ ପକେଇବା ଆମର ପୋଟଳ କୋର୍ମା କରିବା ପାଇଁ ପୋଟଳ ପକେଇବା। ତାପରେ ସେ ସରି ଆଉ ପେଷ୍ଟ ପରେ ଯୋଉ କଷି ସାରିଲା ପରେ ଏଥିରେ ଆମର ଯୋଉ ନଡି଼ଆ ରସ ଟିକେ ପକେଇବା। ରସ ପକେଇ ସାରିକି ତାକୁ ଆଉ ଟିକେ କଷିଦବା କଷି ସାରିଲା ପରେ ଆମର ପୋଟଳକୁ ଯୋଉ ଭାଜିକି ରଖିବା ତାକୁ ପକେଇବା। ପକେଇକି ଉଁ ଅଳ୍ପ ହାଲକା ଟିକେ ପାଣି ଦେଇଦବା ବେଶୀ ନାହିଁ ଫୁଟିବା ପାଇଁ ଛାଡି଼ଦବା। ଯାହାହେଲେ ବି ଦଶ ମିନିଟ୍ ଖଣ୍ଡେ ଛାଡ଼ିବା ତାପରେ ସେଥିରେ ଗରମ ମସଲା ପକେଇବା।
ଆଜ୍ଞା।
ଆଜ୍ଞା।
ତାପରେ
ସେତିକି ତ ଆଉ।
ଓହୋ ଏତିକି ତାହେଲେ ତ ଆପଣ ତ ପୁରା ଜାଣିଛନ୍ତି ଆପଣ କେବେ ଏଇ ଯୋଉ ସବୁ ଜିନିଷ ତିଆରି କରୁଛନ୍ତି ତ ଆପଣ ଏଥିରେ ୟୁ ୟୁଟ୍ୟୁବ ରେ ପକଉନାହାନ୍ତି ଆପଣଙ୍କର ଭଲ ତ ଯାଆନ୍ତା ବୁଝୁଛନ୍ତି। କେବେ କରିଛନ୍ତି ୟୁଟ୍ୟୁବ ରେ ଭିଡିଓ କରି ପକେଇଛନ୍ତି?
ନାଇଁ ୟୁଟ୍ୟୁବ ରେ ହବ ଯେ ସେଥିପାଇଁ ମାନେ ଟିକେ ଏକ୍ସଟ୍ରା ଟାଇମ୍ ଦରକାର ସେ ସବୁ ପାଇଁ। ଆଉ ଯଦି ଆମେ ପୋଟଳ ଗରମା ତ ସବୁବେଳେ କରୁନୁ, ଯଦି କିଏ ଆସିଥିବେ ତ କରିବୁ ଟିକେ ନହେଲେ ନାଇଁ ଘରେ କେତେବେଳେ ଇଚ୍ଛା ହେଲା କରିଦବୁ ଖାଇବା ପାଇଁ। ତ ତରବରରେ କଲା ସେ ଆଉ ଟାଇମ୍ ମିଳେନି। ଏଥିପାଇଁ ଟିକେ ଯାହେଲେ ଟାଇମ୍ ଦରକାର ଭିଡ଼ିଓ ହରିହା ସବୁ ପୋଷ୍ଟ କରିବା ପାଇଁ। ତାପରେ ଆଉ ଜଣେ ବି ପାଖରେ ଥିବା ଦରକାର ଯିଏକି ଭିଡିଓ ବନେଇବ।
ହଁ ହଁ ବୁଝୁଛି ବୁଝୁଛି। କିନ୍ତୁ ଆପଣ ତ ଯେତିକି ଜିନିଷ କହିଲେ ଯେ ଯେତିକ ଜିନିଷ କହିଲେ ମୋର ତ ସବୁ ଯାକ ବି ମନେ ରହିଲାନି, ଆପଣ ଏତେ ପ୍ର ସେସ୍ ଟା କହିଲେ। ବୁଝଛନ୍ତି ଥରେ କଣ୍ଟା କଣ କିଏ ଦେଖିଲା ପରେ ଯାଏଁ ଜଣା ପଡିବ ଯେ ମାନେ କଣ କେମିତି କରୁଛନ୍ତି ତ ଶିଖିବାକୁୁ ଯଦି। ବୁଝୁଛନ୍ତି।
ଆଉ ସେଥିରେ ବି ଆମର ଯୋଉ ମସଲା ହେରିକା ପଡେ ମୁଁ ବି ସେଇଟା କହିନି ଆମର ଚିକେନ ମସଲା ପଡ଼ିବ। ଆଉ ଯୋଉ ଯୋଉ ଧନିଆ ପାଉଡର ପଡିବ ଜିରା ପାଉଡର ପଡିବ। ଆଉ ସାଧାର କିଛି ପାଉଡ଼ର ପଡ଼ିଥାଏ, ଆଉ ତ ଗରମ ମସଲାଟା ପଡ଼ିଥାଏ ଆଉ।
ମାନେ ଆପଣ କେମିତି ମାନେ ସାଧା ତ କରିବେ କୁକୁଡା ମସଲା କେମିତି ତା ଦେହରେ ପକେଇବେ।
କୋଉ ମସଲା?
ଆପଣ ଚିକେନ ମସଲା କହିଲେ ନା ପକେଇବେ ବୋଲି ତ ସେଥିରେ କେମିତି ସାଧା ଜିନିଷରେ ଚିକେନ ମସଲା କଣ ପଡିବ।
ସାଧା ମାନେ ଆମେ କୋଉଟା ମାନେ ଯଦି ଆମର ଧରା ଏଇନା ଥିବ ପୂର୍ଣ୍ଣିମା କି ସଂକ୍ରାନ୍ତି ଥିବ। ତ ସାଧା ମସଲା ଆମର ଅଛି କରି ପାଉଡର ଅଛି ଡାଲମା ପାଉଡର ଅଛି ତ ସେ ସବୁ ୟୂଜ କରିବା। ଯୋଉ ଆମର ଧନିଆ ପାଉଡର, ଜିରା ପାଉଡର ଏସବୁ ପକେଇବା। ଆଉ ଯୋଉ ଆମେ ଡେଲି କା ଯୋଉ ଖାଉଛେ ସେଥିରେ ତ ଆଜିକାଲି ସମସ୍ତେ ହିଁ ଚିକେନ ମସଲା ପକଉଛନ୍ତି ଟେଷ୍ଟ ପାଇଁ। ତ ସେଇଟା ଖାଲି ନା କୁ ଚିକେନ ମସଲା କିନ୍ତୁ ସେଟା ତ ଆମର ବ୍ ବନିଆ ହୋଇଥାଏ ନା ପିଆଜ ରସୁଣ ଏସବୁରେ ହିଁ ସେଇଟା ବନ୍ୟା ହୋଇଥାଏ। ଆଉ କଣ ଚିକେନ ପଡିବ ନା କଣ ସେଥିରେ? ଚିକେନ ରେ ଏଟା ପଡିଥାଏ।
ହ ଓହୋ ହୋ ମୁଁ ଭାବିଲି ଚିକେନ ମସଲା ମାନେ ସେଇଟା କେବଳ ଆମିଷରେ ପଡେ ସାଧା ଜିନିଷରେ
ନାଇଁ ସାଧାରେ ତ ଆଜିକାଲି ସମସ୍ତେ କହୁଛନ୍ତି ବଟ୍ କିନ୍ତୁ ଯୋଉ ଓଷା ପର୍ବ ହେଲେ ଆମର କରି ପାଉଡ଼ରେ ହିଁ ହୋଇଥାଏ। ଯୋଉ ଆମର ଅ ପରିବା ହେରିକା ଯୋଉ ତରକାରୀ ହେରିକା ହଉ ସେଥିରେ ପଡିଥାଏ ଏଥିରେ ବି ପଡିବ ଆମର ସାଧା ହେଲେ। କେବଳ ଅଦା ରେ ହିଁ ଆମର ପେଷ୍ଟ ହବ। ଅଦା, କାଜୁ ଏ ଯୋଉ କାଜ, ମଗଜ ପେଷ୍ଟ ହେଇକି ସାଧା ମସଲା ଉପରେ ହିଁ ହବ।
ହଁ ହଁ ହଁ ବୁଝିଲି ବୁଝିଲି ହଁ ଆପଣ ତ କହିଲେ ସାଧା ତ ପୋଟଳ କୁରୁମା ତ କହିଲେ ପୋଟଳ କୁରୁମା ବି ଭଲ ଲାଗେ ମତେ କିନ୍ତୁ ମୋର ଟିକେ କଣ ଆମିଷ ପ୍ରତି ବୁଝୁଚନ୍ତି ଆମିଷ ଟିକେ ହେଲେ ମୋର ଟିକେ ଭଲ ବୁଝୁଚନ୍ତି ଆମିଷ ପ୍ରତି ଟିକେ ଗୋଟେ ଖିଆ ପିଆରେ ଆମର ଭଲ ଆମି କଣ ତାହେଲେ ଭଲ ବନାନ୍ତି ଟିକେ ସେ ବିଷୟରେ କହୁନାହାନ୍ତି ନା ନାଇଁ?
ଆମିଷ ଭଲ ବୋଲି ତ ଚିକେନ ମୁଁ ଥରେ ଦି ଥର ହିଁ କରିଚି ନହେନେ ବେଶୀ କରିନି ଆଉ ମଟନ ହରିକା ବି କ ରିନି ଯୋଉ ଆମର ଅଣ୍ଡା ତରକାରୀ ବହୁତ୍ ଥର କରିଚି ଭଲସେ ବନେଇଦେ ବି ଆଉ ମାଛ ତରକାରୀ ବି କରିଦେବି।
ହୁଁ ହୁଁ।
ଆଜ୍ଞା।
ଓହୋ ଆପଣ କଣ ମାନେ ଆପଣ ବେଶୀ କଣ ଆମିଷ ଖାଆନ୍ତି ନା ନିରାମିଷ ଖାଆନ୍ତି?
ନା
ଓହୋ ହୋ ସବୁ ମାନେ ନିରାମିଷ ହିଁ ଖାଆନ୍ତି।
ଖାଉନି ଯେ ମାନେ ଖାଆନ୍ତି ବେଳେ ବେଳେ ଆଉ।
ଓହୋ ହୋ ମାନେ ସେମିତି ନୁହଁ ଯେ ଆମିଷ ନହେଲେ ହବ ସେମିତି ନାହିଁ। ଅହ ବୁଝିଲି ଭଲ ତାହେଲେ।
ଆମର ବି ଖାଆ ନି ଆମର ଯୋଉ ମାମା ହାରିକା ଖାଆନ୍ତିନି ବାବା ହାରିଆ ଖାଆନ୍ତିନି ତ ଆମେ ଆମର ଆଉ ଇଛା ହୁଏନି ଆଉ। ଆଉ ଯଦି କେତେବେଳେ କେମିତି ଇଚ୍ଛା ହବ ତ କରିକି ଖାଇବୁ ଆଉ।
ହୁଁ ହୁଁ କହିଲେ ଆପଣ ଯୋଉ ପଣସ ମଞ୍ଜି ଯୋଉ ନୁହେଁ କି ପଣସ ମଞ୍ଜି ଦେଖନ୍ତି କେତେ ପ୍ରକାର ପଣସ ଭାଜିକି ଖାଆନ୍ତି ମଞ୍ଜି ଟା ନହେଲେ ତାକୁ କଣ କହିଲେ ସୋରିଷ ବାଟଣ ଦେଇକି କଣ ଗୋଟେ କରନ୍ତି ପ୍ର ସ୍ତୁତ କରନ୍ତି ସେମିତି କେବେ ଆପଣ କରିଚନ୍ତି?
ହଁ ଆମର ହେଇଥିଲା।
ଆଜ୍ଞା ଆଉ ଡାଲ୍ମାରେ କି ତରକାରୀରେ ବି ପଣସ ତରକାରୀ ମାନେ ଯୋଉ ମଞ୍ଜି ତରକାରୀ ବି କରନ୍ତି।
ହଁ ହେଟା ତରକାରୀ ରେ ପଡିଥାଏ ଡାଲମା ରେ ପକେଇନ୍ତିନି ତରକାରୀରେ ହିଁ ପଡିଥାଏ।
ହଁ ନାଇଁ ତାକୁ ଭଜା ଭଜି କରିକି ଖାଆନ୍ତି। ସେମିତି ନା ନାଇଁ? ହଁ ହଁ ସେମିତି କରିଥିଲେ କେବେ ଭଲ ଲାଗିଥିଲା ନା?
ହଁ ହଁ ଭଲ ଲାଗିବ ତ ନିଶ୍ଚି ତ ବେସର ଆମର ଯଉ ବେସର ଦେଇକି କଲେ ଭଲ ଲାଗିବ।
ଆଜ୍ଞା।
ଆଜ୍ଞା ଆମର ଏବେ ହେଇଥିଲା ତ ଭଲ ଲାଗୁଥିଲା।
ହଁ ହଁ କାହିଁକି ନା ଏ ଦିନେ କାହିଁକି ନା ପଣସ ମଞ୍ଜି ହରିକା ବାହାରେ ନା ତ ସେଥିଲାଗି। ଗି ମତେ ଲାଗୁଚି ସେଇଥିଲାଗି କରିଥିବେ କାହିଁକି ନା ଆମର ବି ଏବେ ସେଇୟା ହିଁ ହଉଚି।
ଆଜ୍ଞା।
ତ ସେଇ କଥା ଆଉ କହୁଥିଲି ଆଉ ଦେହ ପା କେମିତି ଅଛି ଆପଣଙ୍କର?
ହଁ ଭଲ ଅଛି ସମସ୍ତିଙ୍କର ଆଉ।
ଯାହା ହଉ ଭଲ ଅଛି ତ ଏ ମାନେ ପାଗ ଟା ଚେଞ୍ଜ ହେଲାଣି
ଆଜ୍ଞା ବୋଇିଲେ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ତ ବାପା ବୋଉ ଜଣେ ଭାଇ ସାନ ଭାଇ ଜଣେ ମୁଁ ଆଉ ବୁଛନ୍ତି। ଆଉ ଆମର ତ ଜଏଣ୍ଟ ଫ୍ୟାମିଲି ବୁଛନ୍ତି। ଅଲଗା ଅଛନ୍ତି ଆଉ ସବୁ ହଁ ଦାଦାଙ୍କ ଝିଅ ଜଣେ ଭଉଣୀ ଅଛନ୍ତି।
ହଁ ହଁ।
ନାଇଁ ମୁଁ ଜ ଏମତି ସବୁ ଅଛନ୍ତି ଆଉ।
ଆଜ୍ଞା।
ଆଉ ଏବେ